ହ୍ୟାଲୋ ହଁ ଭାଇ ନମସ୍କାର। କୋଉଠୁ କହୁଥିଲେ ଆପଣ?
ମୁଁ କହୁଥିଲି ଏ ବିଷୟରେ ପରେ କଥା ହେବା। ଭାଇ କଣ କରୁଛ?
ଏବେ ତ ଜଷ୍ଟ୍ ଖାଇକିନା ଶୋଇଚି।
ହଁ ମୁଁ ଏଇଠି ଖାଇକି ବୁଲୁଚି ଆଉ। ହୁଁ।
ଆଉ କଣ ଖାଇଲେ ଆଜି?
ଏଇ ପଖାଳ ଭଜା। ଖାଇକି ବୁଲୁଚି। ଗରମ୍ ଭାତ ତ ଖାଇନି।
ଉଁ ମୁଁ ସେଇ ନଅଟା ବେଳେ ପଖାଳ ଭାତ ଖାଇଥିଲି।
ଅ ହ।
ହେଠୁ ପୁଣି ଏଇ ଗୋଟେ ବେଳେ ଭାତ ଖାଇଛି ଆଉ।
ମୁଁ ଆଉ କିଛି ସମୟ ଗଲେ ଖାଇବି ଆଉ। ଆଉ ଭାଇ ତମ ଆଡେ ବର୍ଷା ହଉଛି ନା ହଉନି?
ବର୍ଷା ତ ଏପଟେ ଭାଇ ବହୁତ ଜୋର୍ ସେ ହଉଚି। ବର୍ଷା ହଉଛି ସେଇଥିଲାଗି ଘରୁ ବାହାରିକୁ ଏତେ ଇଚ୍ଛା ହଉନି।
ଆମର ଇଆଡେ ବହୁତ ବର୍ଷା ହଉଚି।
ଆମର ଏପଟେ ଗାଁ ଟା ନା ସେଥିଲାଗି ବର୍ଷିଲା ବେଳକୁ ପୁରା ସବୁ ଆସ୍ତା ଘାଟ କାଦୁଅ ଫାଦୁଅ ହେଇଯାଉଛି। ସେଥିଲାଗି ଘରୁ ବାହାରିବାକୁ ଇଚ୍ଛା ନାହିଁ। ।
ଆଉ ଭାଇ ତମ ସ୍ଯାଡେ ଧାନ ରୁଆ ରୁଇଁ ହେଲାଣି?
ଆଜ୍ଞା ଆଜ୍ଞା। ତଳି ପଡିଛି, ଧାନ
ଆମର ଇଆଡେ ଭାଇ ତଳିଗୁରା ପଡିକି ସବୁ ନଷ୍ଟ ହେଇଗଲାଣି, ମେଘ ଛିଞ୍ଚିଡା ମାରୁଚି।
ନିଜେ
କାଚୁଛି ପୁରା ବର୍ଷା।
ହୁଁ। ତଳି ଆମର ଏପଟେ ପଡି଼ଛି। ଏପଟେ ଆମର ଚାଷ ହଉନି ଏତେ ଆଉ। ଆଗରୁ ବହୁତ ଚାଷ ହଉଥିଲା। ଏବେ ଆଉ ଚାଷ ହଉନି। । ଏଇ ସୋମବାରଠୁ ତ ବର୍ଷା ହଉଛି ଆଉ।
ହଁ ସୋମବାର ରୁ ତ ଲାଗି ରହିଛି ଦିନ ରାତି କିଛି
ହଁ।
ଅଇଠାରେ ବି ବର୍ଷା ପକଉଛି ଏଇକବି ବି ବର୍ଷା ପକଉଛି।
ହୁଁ।
ଖାଲି ମଶା ବେଶୀ ହଉୁଛନ୍ତି ଏବେ ବର୍ଷା ଦିନରେ
ହଁ। ତମ ଘରେ କିଏ କିଏ ଅଛନ୍ତି?
ଘରେ ସମସ୍ତ ବାପା ମା ଅଛନ୍ତି।
ହୁଁ।
ତୁମର?
ମୋର ମୁଁ, ମୋ ବାପା ବୋଉ ଆଉ ମୋ ଦେଇ।
ଦେହ ସମସ୍ତଙ୍କର ଭାଇ ଭଲ ଅଛି?
ହ ହୁଁଁ।
ଆଉ କିଛି କୁହ?
ଆପଣ ଭାଇ କଣ ପଢୁଛନ୍ତି ଏବେ? କଣ ପଢ଼ୁଛନ୍ତି?
ସରିଲାଣି ମୋର
ହୁଁ ହ। ହୁଁ। ଆପଣ ପ୍ଲସ୍ କୁ କୋଉଠି କରିଥିଲେ?
ମୋର ସବୁ ସରିଲାଣି।
କୋଉଠି କରୁଥିଲେ ପ୍ଲସ ଟୁ କୋଉ କଲେଜରେ?
ଆମର ଏଇଠି ଗାଁ କଲେଜରେ। ଆଉ ଭାଇ ତମେ?
ନା ମୋର ତ ଏବେ ପ୍ଲସ ଟୁ କରିବି।
ଓଃ ହୋ।
ହୁଁ। ଆଉ ଆଜି ଆପଣଙ୍କର ରାତି ଖାଇବ କଣ?
ରାତି ଆଜି ମୋ ଭାଇ ବଡ଼ବାପା ପୁଅର ବାହାଘର ଆଜି ଭୋଜି ହବ।
ଆଥିଲା ।
ବରଯାତ୍ରୀ ରେ ଯାଇକି ଯୋଉ ନାଚିକି ଆସିିକି ଥଣ୍ଡା ହେଇଛି ଜବର।
ହୁଁ ।
ଆଉ?
ଆଉ ଆପଣ ରଜରେ କୁଆଡ଼େ ଯାଇଥିଲେ ବୁଲିବାକୁ?
ରଜ ରେ କଣ ଅଛି ଏମତି ସାଙ୍ଗମାନଙ୍କ ସହ ବୁଲିବା କଥା। ଝିଅ ପିଲାଙ୍କର ରଜ ଆମ ପୁଅ ପିଲାଙ୍କର କଣ ଅଛି।
ପୁଅ ପିଲାମାନେ ତ ବୁଲନ୍ତି କୁଆଡ଼େ ଯାଇନାହାନ୍ତି ବୁଲିବାକୁ ବାହାର
ହଁ ଏମିତି ବୁଲିବାକୁ।
ଆଉ ଭାଇ ଏ ବର୍ଷ ପୁରୀ ଯିବେ?
ହଁ ପୁରୀ ଗଲେ କହିବି ଆଉ।
ହୁଁ।
ରଥଯାତ୍ରାକୁ
ହୁଁ ରଥଯାତ୍ରା କେତେଳେ ଯିବେ?
ହଁ।
ଭଲ ଅଛ। ଜଗା ଡୋରି ତ ଲାଗିଲେ ଯେତେବେଳେ ନାହିଁ ସିଏ ଯେତେବେଳେ ଯୋଉଠି।
ହୁଁ। ଯାହାବି ଅସୁବିଧା ଥାଉ ନଥାଉ ଡୋରି ଲାଗିଲା ମାନେ ଚାଲ।
ଦେଲ
ଆଉ କଣ।
ଆମେ ଏଇ ଯାଇଥିଲୁ କିଛି ଦିନ ତଳେ ସାଙ୍ଗ ପିଲା ଙ୍କ ସବୁ। ଆଉ ଆ ଏ ଯିବୁ କି ଯିବୁନୁ କି ଠିକ୍ ନାହିଁ।
ଆଉ ବୋଲବମ୍ ଯିବ ନା ନାଇ।
ନା ବୋଲବମ୍ ମୁଁ ଏ ଦିନେ ଆଇଁଷ ନ ଖାଇ ରହିପାରେ ନା ସେଥିପାଇଁ କି ଯାଏନି।
ମୋତେ ବି କହୁଚନ୍ତି ମୋ ସାଙ୍ଗମାନେ ଯିବାକୁ ତ ଘରେ ରାଜି ହେଲେ କି ଠାକୁରଙ୍କ ପାଇଁ କିଛି ମାନ ସିଘ୍ର କଲେ ଯିବା ଆଉ ମାନସିକ ବିନା ମାନସିକରେ ଯାଆନ୍ତି କି ନାହିଁ ମୁଁ ଜାଣିନି।
ଆଚ୍ଛା।
ଘରେ କହିଲେ ଯିବା ଆଉ।
ଆମ ଘରେ ହିଁ ମନା କରନ୍ତି ଯିବାକୁ ଏତେ ଦୂର ଯାଆନା।
ପାଦରେ ଚାଲିବାକୁ ପଡିବ ଖରା ରେ।
ହଁ ଖରା ଦିନ ରାତି ବର୍ଷା।
ହଁ। ଏ ରାସ୍ତା ତାତିଥିବ ପୁରା।
ହୁଁ।
ଆଉ ଏବେ ବର୍ଷା ହଉଛି?
ବର୍ଷା ତ ହଉଛି ଏବେ ଠୁପା ଠୁପା ହଉଛି।
ଆମର ବି ଆଡେ ଟୋପା ଟୋପା ହଉଛି ଲାଗି ରହିଛି ପୁରା।
ହଁ ସେମତି ତ ଲାଗି ରହୁଛି ଟୋପା ଟୋପା।
ଚଢେଇ ମାନଙ୍କର ବର୍ଷା ସବୁ ଭାଙ୍ଗିିଗଲେ।
ହୁଁ।
ସେ ସବୁ ଉଡ଼ିିଲେଇଁ ଆସିକି।
ଝରି ପୋକ ତ ଆମର ବହୁତ ଉଡୁଛନ୍ତି ଏପଟେ।
ବୁ ବୁ ବା ଆମର ଏଠି ଚଢେଇ ମାନଙ୍କର ସବୁ ଟିକେ ପବନ ହେଇଯାଇଥିଲା। ସେ ବସା ସବୁ ଭାଙ୍ଗି ଯାଇଛି ସିଏ କରିଥିଲେ। ଯୋଉ ଭାଙ୍ଗିଗଲା ଇଁଏ ଆସିକି ଛାତ ଉପର କା ଆଜବେଷ୍ଟ ଉପର ଏନ୍ତୀ ଆସିକି ବୋଉହନ୍ତି।
ହଁ। ଆପଣଙ୍କୁ କଣ କରିବାକୁ ସବୁଠୁ ଭଲ ଲାଗେ?
ମତେ କଁ ଖେଳିବାକୁ ବହୁତ୍ ଭଲ ଲାଗେ।
ଏ ଆପଣ ଫ୍ରି ଫାୟାର ମାଗେଣା ନେଇ ଖେଳନ୍ତି। ଆପଣ ଫ୍ରି ଫାୟାର ଖେଳନ୍ତି। ହଁ ମୁଁ ଖେଳେ।
ଅ ହ।
ହ ଉ। ଆପଣ ସବୁ ପର୍ବପର୍ବାଣୀ ପାଳନ୍ତି।
ହଁ। ଏଁତି କଁ ସାଙ୍ଗ ମାନଙ୍କ ସାଙ୍ଗରେ ଖୁସିରେ ନୂଆ ସାର୍ଟ ପ୍ୟାଣ୍ଟ ପିନ୍ଧିକି ବୁଲିବା କଥା ଗାଡି ଧରିକି ଆଉ।
ହଁ।
ଗାଡ଼ି ଧରିକି ବୁଲିବୁ ଯିବୁ। ଖାଇବୁ ପିବୁ ଆସିବୁ। ହ୍ୟାଲୋ
ହଁ ଯାଇ ପହଞ୍ଚୁ
ଆପଣଙ୍କର
କଣ ହେଲା?
ଆପଣଙ୍କ ଘରେ କିଏ ଛୋଟ ପିଲା ଅଛନ୍ତି?
ନା।
ନାହାନ୍ତି।
ଆପଣ ସବା ବଡ?
ହଁ। ହ୍ୟାଲୋ
ଆଜ୍ଞା କୁହନ୍ତୁ ଆପଣ?
ଆଉ କିଛି କୁହନ୍ତୁ?
ପୁରୀ ଯାଇଛନ୍ତି କୋଣାର୍କ ଯାଇଛନ୍ତି?
ହଁ ବହୁତ ଥର ଯାଇଛି, ହଁ ବହୁତଥର, ହଁ ଯାଇଛି।
ଆ ରାମଚଣ୍ଡି ଯେତିକି ତ ନିଛିନ୍ତ ଯାଇଥିବେ?
ସେଇଠି ତ ଆମେ ଯାଉ ସାଙ୍ଗ ମାନଙ୍କ ସେଇଠି ଠିକ ଭୋଜି ଫୋଜି କରାଉ।
ସେଠି ଯୋଉ ଅଛି ଆମର ତିନି ମାଛ ହାଡ କଣ ଦେଖି ନାହାନ୍ତି ସେଟା ପୂଜା ହୁଏ ?
ହଁ।
ସେଥିପାଇଁ ଆମେ କେ ଥରେ ଭୋଜି କରିଥିଲୁ।
ହ ସିଏ ତ ଆମର ନିତିଦିନିଆ କଥା ଦିଲୁ କହିବ ଭୋଜି କରିଵା। ଯୋଉ ଦିନ ଇଚ୍ଛା ଦେଲା ଗାଡି ଧରିଲା ଚାଲ।
ହଁ। ସେଠି ତ ପୁଣି ସବୁ ମିଳିଯିବ ଜିନିଷ ଭଡାରେ ନେଇ ଆସିବେ କରିଦେବେ
ଯିବୁ ଏକାଥରେ ପାଞ୍ଚ ଛଅ ଯିବୁ ବୁଲିବୁ ଖାଇ ପିଇବୁ ଆସିବୁ।
ଆଉ ଆପଣଙ୍କର ସଠ କଣ ଖାଇବାକୁ ଭଲ ଲାଗେ?
ମତେ ମୋର ମୁଁ ନନଭେଜ ପେ ପ୍ରେମୀ
ହଁ
ଆ ତା ଆମିଷପେମୀ
ରେ କଣ ହେଲାଏ?
କଉଥିରେ?
ଆଇଁଷ ରେ କଣ ଭଲ ଲାଗେ ଖାଇବାକୁ
ମାଂସ।
ସ
ହୁଁ।
ମୋରି କାଲି ଜନ୍ମଦିନ ହେଇଥିଲା।
ଓ ହୋ ହ।
ଗୁରୁବାର ବି ଆମେ କାଲି ମାଂସ ଆଣି କରିଥିଲୁ।
ବାସି ଶୁଭ କାମନା ଜନ୍ମଦିନର।
ଖାଲି ହେଇଥିଲା ରାତିରେ ରାତିରେ ସବୁଆଡେ ତ ମାଂସ ଦୋକାନ ବନ୍ଦ ଥିଲା ତ ଗୋଟାଏ ଜାଗାରେ ଖୋଲା ଥିଲା ସେଇଠୁ ଆଣିକି ଆଇଲି ଆମର-ଅ-ଅ ଫିଷ୍ଟ କରିଥିଲି ଏବେ ଆମେ
ଓ ହୋ। କେତେ ଜଣ କଲେ?
ମୁତ କରଥୁଲୁ ବାର୍ ତେର ଜଣ
ହୁଁ, ହୁଁ। କୋଉଠି? ଘରେ କଲ୍ ନା କୋଉଠି କଲ?
ସାଙ୍ଗ ଟା ଘରେ, ତାଙ୍କ ଘରେ କେହି ନାହାଁନ୍ତି ତ! ପୁରୀ ପଳେଇଚନ୍ତି ସମସ୍ତେ। ଯାଇକି ତା ଘରେମ
ଅହ। ଭାଇ, ତମେ ଗାଡି ଚଲା ଶିଖିଛ?
ହଁ ହଁ। ପମ
କଣ ହେଲା?
ହଁ, ମୁଁ ଗାଡ଼ିଚଲା ଶିଖିଛି।
ହଁ, ହଁ, ସେ ଆଜିିକାଲି ସମସ୍ତେ ଶିଖି ଗଲେ।
ହଁ।
ଛୋଟ ଟାରୁ ବଡ଼ ଯାଏ, ସମତେ ଚଲଉଅନ୍ତି। ଛୋଟ ଛୁଆ ବି ଚଲେଇଲେ ଣି ଏବେ, ପ୍ରଥମରେ ମ ଷଷ୍ଠ ପିଲା ବି ଚଲେଇଲେ। ଷଷ୍ଠ କୁ ପଞ୍ଚମ ଷଷ୍ଠ ପିଲା।
ଆଉ ସମୟ ତ ହେଇଗଲାଇଁ। ଆଉ ଅଜ୍ଞା ରଖୁଛି ଆଉ।